ହ୍ୟାଲୋ।
ହଁ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଉ ଭଲ ଅଛନ୍ତି ମ୍ୟାଡ଼ମ?
ହଁ ଭଲ ଅଛି, ଆପଣ?
ହଁ ମୁଁ ଭଲ ଅଛି, ଆଉ ଆପଣଙ୍କ ଘର ପରିବାର ସମସ୍ତେ ଭଲ ଅଛନ୍ତି?
ହଁ ସେମିତି ଆଉ, ଖରା ଟିକେ ଯୋଉ ଗରମ ଟା ବଢୁଛି ତ ସେଥିପାଇଁ ବୋଲି ଟିକେ ଦେହ ଖରାପ ଏମିତି ହେଇଯାଉଛି, ଆଉ ଆପଣ?
ହଁ ମୁଁ ଠିକ ଠାକ ଅଛି, ନାଇଁ ଖରା ଦିନ କଣ ହଉଛି କି ଟିକେ ଜଳୀୟବାଷ୍ପ ର ପରିମାଣ କମି ଯାଉଛି ତ ସେଥିପାଇଁ ଶରୀର ଅସୁସ୍ଥ ରହୁଛି ବୋଧ ହୁଏ ଆଉ।
ଆଜ୍ଞା ନିହାତି ଭାବେ ଟିକେ ଖରା ଟା ଟିକେ ଜୋରେ ମାନେ ହେଇ ଏମିତି ହିଁ ଜ୍ୱର ଥଣ୍ଡା ବାସ୍ ଆଉ କିଛି ନୁହେଁ।
ହୁଁ ସେଇଟା ଏଇ ଋତୁକାଳୀନ ପରିବର୍ତ୍ତନ ଯୋଗୁଁ ସେମିତି ହଉଛି।
ଆଜ୍ଞା ଯୋଉ ହଠାତ୍ କିନା ଗରମ ଟା ଟିକେ ଅଧିକ ହେଇଗଲା। ଆପଣ ଶୁଣୁଥିବେ ତ ଦେଖିଥିବେ ନିହାତି ଭାବେ ଯେମିତି ପୁରା ଓଡ଼ିଶାରା ଓଡ଼ିଶା ଏବେ ପଇଁଚାଳିଶ ଡିଗ୍ରୀ ରୁ ଅଣଚାସ୍ ଡିଗ୍ରୀ ପର୍ଯ୍ୟନ୍ତ ଗରମ ରେ ଏବେ ତା ତି ଥିଲା, ତ ସେଇ ଗରମରେ ହିଁ ଯାହା ଟିକ ଟିକେ ସମସ୍ତଙ୍କୁ ହେଇଯାଇଛି ଟିକେ ଆଉ।
ଓହୋ ହୋ ହେଲେ ଔଷଧ ପତ୍ର ଖାଉଚନ୍ତି ନା?
ହଁ ହଁ ନିହାତି ଔଷଧ ନ ଖାଇଲେ ଆଉ ଚଳିହବ ନା।
ହଁ ନାଇଁ ମାନେ ସମସ୍ତେ କୁହନ୍ତି ସବୁ କିଛି ବରଂ ନଷ୍ଟ ହଉ କିନ୍ତୁ ସ୍ଵାସ୍ଥ୍ୟ ଟି ସୁସ୍ଥ ଥାଉ କାହିଁକିନା ସ୍ଵାସ୍ଥ୍ୟ ଟା ସମ୍ ମ୍ପଦ ବୋଲି କହିବାଟା ଏମିତି ନୁହେଁ ଯେ ସମସ୍ତେ କହୁଛନ୍ତି ବୋଲି। ବାସ୍ତବରେ ଆମ ଜୀବନର ସମସ୍ତ ପୁଜି ଯଦି ଦେହ ଖରାପ ହୁଏ ତାହେଲେ ସେ ସମ ପୁଞ୍ଜି ସେ ଗୋଟିଏ ଦେହରେ ହିଁ ସବୁ ଶେଷ ହେଇଯାଏ, ସେଥିପାଇଁ କୁହାଯାଏ ସେ ହଉଛି ମୁଖ୍ୟ ସମ୍ପଦ କାହିଁକି? ନା ଆମେ ଗୋଟେ ଟିକେ କମ ପଇସାର ଡ୍ରେସ୍ ବି ପିନ୍ଧି ପାରିବା। ଟିକେ କମ୍ ପଇସାର ଲେଖନୀରେ ମାନେ ଲେଖିପାରିବା। କମ ପଇସାରେ ଚପଲଟେ ମଧ୍ୟ ପିନ୍ଧି ପାରିବା କିନ୍ତୁ ଡାକ୍ତରଖାନା ଆମେ ଯେତେବେଳେ ଯିବା ସେଠି ଆଉ ମାନେ ଗୋଟେ ଔଷଧର ପାଞ୍ଚ ପ୍ରକାର ଜିନିଷ ଏମିତି ଗୋଟେ କମ ପଇସା ଗୋଟେ ମଧ୍ୟବିତ୍ତ ସ୍ତରର ପଇସା ଗୋଟେ ଉଚ୍ଚ ପ ପଇସା ଏମିତି ନ ଥାଏ ସବୁର ର ଦାମ ସମାନ ଥାଏ।
ନିଆଁ। ନିହାତି ଆଉ ସେଇଠି ବି ଆପଣ ସବୁଥିରେ ପଇସା କାଟି ପାରିବେ କିନ୍ତୁ ସେଇଥିରେ ହିଁ ରେଟ କାଟି ପାରିବେନି, ବାର
ନାଇଁ ନା ସେଇଥିରେ ସୁବିଧା ଉପଲବ୍ଧ ନାହିଁ ସେଥିପାଇଁ ସ୍ୱା ସ୍ୱାସ୍ଥ୍ୟ ସୁସ୍ଥତା ଆଉ ବିଶ୍ରାମ ବତି ଆପଣ ମୁଁ ସମସ୍ତେ ଟିକେ ଗୁରୁତ୍ୱ ଦବାର ଆବଶ୍ୟକତା ବହୁ ପରିମାଣରେ ରହିଛି।
ନିହାତି ଭାବେ ସାରା ମନୁଷ୍ୟ ସମାଜ ଆ ତାକୁ ମାନେ ଅଧିକ ମାତ୍ରାରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ। କାହିଁକି ନା ସ୍ଵାସ୍ଥ୍ୟ ହିଁ ଆମ ପାଇଁ ବହୁତ ମୂଲ୍ୟବାନ ସ୍ୱାସ୍ଥ୍ୟ। ଯଦି ଭଲ ଅଛି ତାହେଲେ ଆମେ ସବୁ କିଛି କରିପାରିବା। ନାଇଁ ତ ଯଦି ସ୍ଵାସ୍ଥ୍ୟ କିଛି ନାହିଁ ମାନେ କିଛି ଆମେ କିଛି ରୋଗରେ ପୀଡିତ ଅଛନ୍ତି ତାହେଲେ ଆମେ କିଛି କରି ହିଁ ପାରିବା ନାହିଁ। ତ ଏହିିଭଳି ଭାବରେ ନିହାତି ଭାବେ ଆମେ ସ୍ୱାସ୍ଥ୍ୟକୁ ହିଁ ଗୁରୁତ୍ୱ ଦେବା ଦରକାର।
ଉଁ ମୋ ଭାବ ହୁଁ କୁହନ୍ତୁ କୁହନ୍ତୁ।
ନାଇଁ ଯେମିତିକି ଆମେ ସ୍ଵାସ୍ଥ୍ୟ କହିଲେ କେବଳ ରୋଗ ହବା କୁ ବି ବୁଝିିନଥାଏ। ମାନେ ସାରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଆ ଜଣେ ମଣିଷ ଯେତେବେଳେ ସାର୍ବଜନୀନ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ରୁହେ। ତାକୁ ହିଁ ପ୍ରକୃତ ଭାବେ ସ୍ୱାସ୍ଥ୍ୟ କୁହାଯାଏ କେବଳ ନୁହେଁ ଯେ ଆମେ କୌଣସି ରୋ ଗରେ ପୀଡିତ ହେଲେ ତାକୁ ସ୍ୱାସ୍ଥ୍ୟ କୁହାଯାଏ ଆମର ସ୍ୱାସ୍ଥ୍ୟ ତିନୋଟି ଭାଗରେ ମାନେ ବିଭକ୍ତ କରାଯାଇଛି ଯେମିତି କିି ଆପଣ ଦେଖିବେ ଶାରୀରିକ ସ୍ତରରେ ମଧ୍ୟ କିଛି ଜଣ ଆ ରୋଗରେ ପୀଡିତ ହେଲେ ଆମେ ସେଇଟାକୁ ସ୍ଵାସ୍ଥ୍ୟ କହିଥାନ୍ତି କିନ୍ତୁ ତାହା ନୁହେଁ। ତାହା ମାନସିକ ସ୍ତରରେ ମଧ୍ୟ ହୋଇଥାଏ। ଯଦି ଜଣେ ସବୁବେଳେ ଚିନ୍ତାରେ ଲାଗି ରୁହନ୍ତି କିଛିଟା ଚିନ୍ତା ମାନସିକ ସ୍ତରରେ ସେ ସବୁବେଳେ ଆଘାତ ପାଇଥାନ୍ତି। ତ ତାହା ମଧ୍ୟ ସେ ତାଙ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏବଂ ଏହା ପରେ ପରେ ଆପଣ ଜାଣିଥିବେ ଯେମିତି ସାମାଜିକ ସ୍ଵାସ୍ଥ୍ୟ ଯେ ଆଖପାଖର ଅ ଲୋକମାନଙ୍କ ସହିତ କିଭଳି ଭାବରେ ଆମ ସମ୍ପର୍କ ସୁସମ୍ପର୍କ ସ୍ଥାପନ କରିପାରିବା। ତାହା ମଧ୍ୟ ଆମ ମାନଙ୍କ ପକ୍ଷ ମାନେ ନିହାତି ଭାରେ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ। ଏହାକୁ ନେଇ ଆମେ ଆମ ଏକ ସୁସ୍ଥ ସମାଜ ମଧ୍ୟ ଗଠନ କରିପାରିବା।
ହଁ ମୁଁ ଆପଣ କହିଲେ ଆପଣଙ୍କ କଥାରେ ମୁଁ ସମ୍ପୂଣ୍ଣ ସହମତା ଆଉ ସେଥିରେ ଗୋଟିଏ ପଦ ଅଧିକ ଯୋଡ଼ିବାକୁ ବ ଯୋଉଟା ଶାରୀରିକ ସୁସ୍ଥତା କହିଲେ ଶାରୀରିକ ସୁସ୍ଥତା ମାନେ ଆ ଶରୀରର ମାନେ ସମ୍ପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ତାର ମାନେ ଯେମିତି ସେ ନିଜର କାର୍ଯ୍ୟ କରିବା କଥା ସେ ଯଦି ସଠିକ ଭାବରେ କାମ କରୁଛି ତାହେଲେ ଆମେ ତାକୁ ଶାରୀରିକ ସୁସ୍ଥତା ବୋଲି କହିବା। ଯଦି ଆମର ଆଉ ଯୋଉ ମାନସିକ ସୁସ୍ଥତା ତାର ଗୋଟେ ମାନେ ଉପବିଷୟ ଯଦି ଆମେ କହିପାରିବା ଆବେଗ ବିୟ ମାନେ ଆବେଗିକ ସୁସ୍ଥତା ମାନ ଗଟେ ଦୁଃଖ ପରିସ୍ଥିତିରେ ଆମେ ନିଜକୁ କେମିତି ନିୟନ୍ତ୍ରଣ କରିପାରୁଛେ ଗୋଟେ ଖୁସି ପରିସ୍ଥି ସ୍ଥିତିରେ ଆମେ କିପରି ଆତ୍ମହରା ନହଇ ନିଜକୁ ସମ୍ଭାଳି ପାରୁଛେ। ସେଇଟାକୁ ବୋଧ ହୁଏ ମାନେ ମାନସିକ ସୁସ୍ଥତା ବା ଆବଗିକ ସୁସ୍ଥତା ବୋଲି ଆମେ କହିପାରିବା।
ନିଁ
ବାକି ରହିଲା ସାମାଜିକ ସୁସ୍ଥତା ମାନେ ଆମର ଆମେ ଅନ୍ୟମାନଙ୍କ ସହିତ କିଭଳି ଭାବରେ ମିଶୁଛେ କିଭଳି ଭାବରେ କଥାବାର୍ତ୍ତା କରୁଛେ ସେମାନଙ୍କ ସହିତ ଆମର ଭାବ ବିନିମୟ କିପରି ମାନେ କୋଉ ସ୍ତରରେ ରହିପାରୁଛି। ଆଉ ସେମାନେ ଆମ ଭାବନାକୁ କିପରି ଗ୍ରହଣ କରୁଛନ୍ତି ଆମେ ସେମାନଙ୍କ ଭାବନାକୁ କେମିତି ଗ୍ରହଣ କରୁଛୁ। ମାନେ ଗୋଟେ ମାନେ ବିନା କଳହରେ ବିନା ଦ୍ଵନ୍ଦରେ ବିନା ପ୍ରତିଦ୍ୱନ୍ଦିତା ରେ ଆମେ କିପରି ଭାବରେ ମାନେ ଦୁନିଆ ଲୋକଙ୍କ ସହିତ ତାଙ୍କ ପାଦରେ ପାଦ ମିଶେଇକି ଆଉ ସମାଜ ସହିତ ଖାପ ଖୁଆଇକି ଚଳି ପାରୁଛୁ ସେଇଟାକୁ ବୋଧ ହୁଏ ସାମାଜିକ ସୁସ୍ଥତା ବୋଲି କହିପାରିବେ।
ଆଜ୍ଞା ଯେମିତି କିି ଆପଣ କହିଲେ ସ୍ଵଚ୍ଛତା ବିଷୟରେ ମଧ୍ୟ ଆପଣ ନିହାତି ସ୍ଵାସ୍ଥ୍ୟ ଯଦି ଏକ ସୁସ୍ଥ ସ୍ଵାସ୍ଥ୍ୟ ସଂଗଠନ କିବେ ସାମାଜିକ ସ୍ତରରେ ମଧ୍ୟ ଆମେ ଯଦି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଚାହାନ୍ତି ଏ ଆମକୁ ତା ସହିତ ସ୍ଵଚ୍ଛତା ମଧ୍ୟ ତାର ଲୋଡା ପଡିଥାଏ ଯେମିତିକି ଆପଣ ଦେଖନ୍ତୁ ଅ ଆପଣ ପ୍ରଥମେ କିଛି ବି ଜିନିଷ ସୁସ୍ଥ କରିବାକୁ ଚାହାଁନ୍ତି କିଛି ବି ଭଲ କରିବାକୁ ଚାହାଁନ୍ତି ତା ସହିତ ଆମେ ସଵଚ୍ଛତାକୁୁ ଅ ଧ୍ୟାନ ଦେବା ଉଚିତ ଆପଣ ପ୍ରଥମେ ବ୍ୟକ୍ତିଗତ ସ୍ୱ ଛ ତାକୁ ଧ୍ୟାନ ଦେବେ ଯେପରି ଭା ଆପଣ ପ୍ରତିଦିନ ଉଠି ମାନେ ନିଜର ନିତ୍ୟ କର୍ମ ସାରିବା ସହିତ ଆ ଭଲରେ ଖାଇବା ଧୋଇବା ମାନେ ହାତ ଧୋଇ ସାବୁନ ରେ ହାତ ସଫା କରି ଖାଇବା। ଏ ସବୁ ଗୁଡିକ ଆମ ପାଇଁ ବହୁତ ଭାବେ ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ଜରୁରୀ କାହିଁକି ନା ଏଇ ସବୁ ଗୁଡିକ ଯଦି ଆମେ ପାଳନ ନ କରିବା ନିହାତି ଭାବେ ଆମେ ଶାରୀରିକ ସ୍ତରରେ ମଧ୍ୟ ଅସୁସ୍ଥ ହେଇପଡିବା। ତ ଏହାପ ପରେ ଆପଣ ଦେଖି ଜାଣିଥିବେ ଯେ ପରିବେଶ ମାନେ ପରିବେଶରେ କେମିତି ସ୍ଵଚ୍ଛତା ଆମେ ଅବଲମ୍ବନ କରିବା ଉଚିତ ଯେମିତି କି ନିଜ ଘର ଅଗଣା ରୋଷେଇ ଘର ଏଇ ସବୁ ଗୁଡିକ ସଫା ରଖିବା ଉଚିତ। ଆଉ ଯଗୁଡିକ କହିବାକୁ ଗଲେ ଆମେ ସମସ୍ତ ଜିନିଷ କୁ ଆମେ ବ୍ୟବହାର କରୁ ସେଇ ସବୁ ଜ ଜିନିଷକୁ ଆମେ କିଭଳି ଭାବରେ ସ୍ଵଚ୍ଛତା କଲେ ଆମେ ନିଜ ପାଇଁ ତାହା ଲାଭପ୍ରଦ ହେବ ଏବଂ ଯାହା ଦ୍ଵାରା କି ଆମର ମାନେ ସ୍ଵାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଯେଥି ଆମେ ଭଲରେ ମଧ୍ୟ ରହିପାରିବା। ତ ଏଇଭଳି ଭାବରେ ପୁଣି ଆମର ନିଜର ଅଳିଆ ଆବର୍ଜନା ଯାହାବି ରହିଛି ଆ ସରକାର ବି ଆମ ପାଇଁ ବହୁତ ମାନେ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରୁଛନ୍ତି ଯେମତି ଆପଣ ଦେଖ ଦେଖିଥିବେ ଯେ ସକାଳୁ ଉଠିଲା ମାନେ ଅ କିଛି ଗାଡି ମଧ୍ୟ ବୁଲେ ଯୋଉ ମାନେ କି ଅ ଆଉ ସମସ୍ତ ଅଳିଆ ଆବର୍ଜନା ମଧ୍ୟ ନି ମାନେ ଆମ ସହରରୁ ନେଇକି ବାହାରେ ନେଇ ପକାନ୍ତି। ତ ସରକାରଙ୍କର ବି ଇଏ ଅତି ସୁନ୍ଦର ପ୍ରୟାସ ଯୋଉଥିରେ କି କି ସମସ୍ତେ ସଵଚ୍ଛତା ନିବାରଣ ଦ୍ଵାରା ନିଜକୁ ସୁସ୍ଥ ରଖିପାରିବେ ଏବଂ ଏକ ସୁସ୍ଥ ସମାଜ ମଧ୍ୟ ଗଠନ କରିପାରିବେ।
ହଁ ମୁଁ ତ ଏଥିରେ ଏକମତ ହେବି ଯେ ମାନେ ସୁସ୍ଥତାର ମାନେ ମୂଳ ମନ୍ତ୍ର ହଉଛି ସ୍ୱ ସ୍ୱଚ୍ଛତା କାରଣସ୍ ସ୍ୱଚ୍ଛତା ର ହିଁ ସୁସ୍ଥତା ଜନ୍ମ ନି
ଆଜ୍ଞା।
କେବଳ ଯେ ମାନେ ପରିବେଶ ସୁସ୍ଥତା ନାହିଁ ଆମେ ନିଜର ବ୍ୟକ୍ତିଗତ ପରିଷ୍କାର କରି ପରିଚ୍ଛନ୍ନତା ଆମର ବାସନ ଫୁସନ ଗୁଡାକର ପରିଷ୍କାର ପରିଚଛନ୍ନତା ଗୃହର ପରିଷ୍କାର ପରିଚ୍ଛନ୍ନତା ଆମେ ଯୋଉ ବିଛଣାରେ ଶୁଛେ ତାର ପରିଷ୍କାର ପରିଚ୍ଛନ୍ନତା ଆମେ ପିନ୍ଧୁଥିବା ପୋଷାକ ପରି ପରିଷ୍କାର ପରିଚ୍ଛନ୍ନତା। ବିଶେଷ କରି ଆମର ମାନସିକ ପରିଷ୍କାର ପରିଚଛନ୍ନତା ମଧ୍ୟ ନିହାତି ଆବଶ୍ୟକ।
ଯେମିତି କିି ଜଣେ ଆମକୁ ଗୋଟେ କଥା କହୁଛି ଆମେ ତାକୁ କୌଣସି ଭୁଲ ବା ଭିନ୍ନ ଅର୍ଥ ନ ନେଇ ତା ତି ସାଧାରଣ ଭାବରେ ସେ ଯୋଉ ଭାବରେ କହୁଛି ଆମେ ଯଦି ସେଇ ଭାବରେ ବୁଝିବା ତେବେ ଆମର ମାନସିକ ପ୍ରଦୂଷଣ ହବନି କିମ୍ବା ଆମ ମାନସିକ ସଵାସ୍ଥ୍ୟ ଉପରେ ମଧ୍ୟ ସେ କୌଣସି ଖରାପ ପ୍ରଭାବ ନା କିନ୍ତୁ ବର୍ ବର୍ତ୍ତମାନ ସମୟରେ ଯେପଳି ଭାବରେ ମାନେ କାର୍ଯ୍ୟ ଚାପ ରହୁଛି ବା କାର୍ଯ୍ୟର ବୋଝ ରହୁଛି ଭାବନାର ବୋଝ ରହୁଛି। ତେଣୁ ସେଇ ବୋଝ ଦ୍ଵାରା ମାନସିକ ବୋଝ ବି ଟିକେ ଅଧିକ ହେଇଯାଉଛି ତାପରେ ବର୍ତ୍ତମାନ ସମାଜ ଆ ମାନେ ପରିବର୍ତ୍ତନ ସେଟା ହେଇଗଲାଣି। ଯୋଉ ସାମାଜିକ ଅସହିଷ୍ଣୁତା ମନୁଷ୍ୟର ଆଉ ଗୋଟେ ମନୁଷ୍ୟ ପ୍ରତି ଯୋଉ ଅସହିଷ୍ଣୁତା ଭାବ ସେଇ ଅସହିଷ୍ଣୁତା ଭାବ ଯୋଗୁ ଆମର ସାମାଜିକ ସ୍ୱାସ୍ଥ୍ୟ ସ ଆଉ ସାମାଜିକ ସୁସ୍ଥତା ଆଉ ସାମାଜିକ ସ୍ୱଚ୍ଛତା ଉପରେ ମଧ୍ୟ ସେ ବହୁତ ଖରାପ ପ୍ରଭାବ ପକଉଛି।
ନିହାତି ଯେମିତି ଆପଣ କହିଲେ ଯେ ମାନସିକ ସ୍ତରରେ ମଧ୍ୟ ଆମକୁ ସ୍ୱଚ୍ଛତା ଦରକାର। ଯେମିତିକି କଥାରେ ବି ଅଛି ଯେ ସୁଖ ବାଣ୍ଟିଲେ ସୁଖ ମଧ୍ୟ ବଢ଼େ। ଦୁଃଖ ବାଣ୍ଟିିଲ ଦୁଃଖ କମେ। ତ ସେଇଭଳି ଯଦି ଆମେ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହାଁନ୍ତି ନିହାତି ଭାବେ ଅ ଆ କି ସମସ୍ତଙ୍କ ଜୀବନରେ ସବୁ ମନୁଷ୍ୟଙ୍କ ଜୀବନରେ କିଛି ନା କିଛି ଖର ଭରି ରହିଛି। ଯଦି ଆମେ ସେଇ ଦୁଃଖକୁ ମାନସିକ ଚିନ୍ତାକୁ ଯଦି ଆମେ କିଛି ଜଣଙ୍କ ସହିତ ବାଣ୍ଟିଦେବା ତାହେଲେ ନିହାତି ଭାବେ କିଛିଟା ମାତ୍ରାରେ ସେ ଆମ ମୁଣ୍ଡରୁ କିଛିଟା ଅ ମାନସିକ ସ୍ତରରେ କିଛିଟା କମିଯାଏ ଯାହା ଦ୍ଵାରା କି ଆମକୁ ଆ ଟିକେ ହାଲକା ଲାଗେ ଏବଂ ଟିକେ ଭଲ ଲାଗେ ଏବଂ ରହିବା ପାଇଁ। ଯଦି ସବୁବେଳେ ନିଜ ମନରେ କିଛି ଅ ଜିନିଷ ସବୁବେଳେ ଆମେ ମାନେ ତାକୁ ହିଁ ଭାବି ରଖିବା ତ ନିହାତି ଭାବେ ସେ ଆମକୁ ମାନସିକ ଗଭୀର ଭାବରେ ଆଘାତ କରିବ ଯାହାକି ଆମ ସ୍ୱାସ୍ଥ୍ୟକୁ ଅ ନିହାତି ଭାବେ ସେ ପ୍ରଭାବକୁ ପକେଇବ ଏବଂ ତା ପରେ ପରେ ଆମେ ବିଭିନ୍ନ ପ୍ରକାର କାର ରୋଗରେ ମଧ୍ୟ ସମ୍ମୁଖୀନ ହେବା। ଯ ଦ୍ୱାରା କି ସ୍ଵାସ୍ଥ୍ୟ ବୋଲି ଯୋଉ ଆମେ କହୁଛନ୍ତି ସ୍ଵାସ୍ଥ୍ୟ ସମ୍ପଦ ତାକୁ ଆମେ ହରାଇ ବସିବା। ତ ପ୍ରଥମେ ସବୁବେଳେ ବେ ଆପଣ ଯେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ ସେ ପ୍ରଥମେ ଆପଣଙ୍କୁ ହ ହୁଁ ଏଆ ପରାମର୍ଶ ଦେବେ ଯେ ଆପଣ ପ୍ରଥମେ ଯାହାବି କରନ୍ତୁ ସବୁବେଳେ ଖୁସିରେ ରୁଅନ୍ତୁ। ଏବଂ କେବେ ହେଲେ ଆପଣ ଚିନ୍ତାଗ୍ରସ୍ତ ହୁଅନ୍ତି ନାହିଁ। କାହିଁକି ନା ଯେତେବେଳେ ଆପଣ ଯଦି ମାନସିକ ସ୍ତରରେ ଯଦି ଆ ପଣ ଦୁର୍ବଳ ହୋଇଯିବେ ତାହେଲେ ସେଇଠି ଆପଣ ନିଜ ସ୍ୱାସ୍ଥ୍ୟକୁ ଆପଣ ହରାଇ ବସିବେ।
ହୁଁ। ନାଇଁ ଏଇଟା ତ ବିଲକୁଲ୍ ଠିକ୍ କଥା ହେଲେ ଯୋଉ ଦୁଃଖ ବାଣ୍ଟିଲେ କମେ ଏଇଟା ତ ଗ୍ରହଣୀୟ। କିନ୍ତୁ ଏମ୍ତି କିଛି ଦୁଖ ଥାଏ ଯୋଉଟା ଟା କି ମଣିଷ କହିପାରେନି କିନ୍ତୁ ସେ ଦୁଃଖ ଟାକୁ ଭିତରେ ରହିଲେ ମଧ୍ୟ ତାକୁ ବାରମ୍ବାର ବାରମ୍ବାର ମସ୍ତିଷ୍କକୁ ନେଇ ମାନେ ନିଜ ପୁ ମାନେ ସେଇ ପରିସ୍ଥିତିରେ କିପ ମାନେ ନିଜକୁ କେମିତି ଶାନ୍ତ ରଖିବା। କେମିତି ନିୟନ୍ତ୍ରଣ କରିବା ମାନେ ସେଇଥିପାଇଁ ଆମକୁ ଉପଯୁକ୍ତ ଶିକ୍ଷା ଜ୍ଞାନ ଆଉ ତାଲିମ୍ ର ଆବଶ୍ୟକତା ରହିଛି। କାହିଁକିନା ବହି ଭିତରେ ଆମ ଜୀବନ୍ ଟାକୁ ଆମେ କିପରି ବଞ୍ଚିବା କେମିତି ଅର୍ ର୍ଥ ରୋଜ୍ଗାର୍ କରିବା କେମତି ଜ୍ଞାନ ହାସଲ୍ କରିବା ତାକୁ ନେଇ ବହୁତ୍ କିଛି ଲେଖା ହେଇଥାଏ। କିନ୍ତୁ ଆମର ଯୋଉ ମାନେ ମାନସିକ ମାନେ ଦୁଶ୍ଚିନ୍ତା ସମୟରେ ଆମେ କଣ ଭାବିଲେ ସେ ଦୁଶ୍ଚିନ୍ତାକୁ ଆମେ କିଛି ପରିମାଣ୍ ରେ ଉପଶମ୍ କରିପାରିବା। ଯେମତି କୁହାଯାଏ ଯେ ଆପଣ ମାନେ ଏଲୋପାତିକ୍ ଔଷଦ୍ ବଦଳରେ ଯଦି ଆପଣଙ୍କର୍ ମୁଣ୍ଡ ବଥଉଛି ତାହେଲେ ଆପଣ ମୁଣ୍ଡରେ ତେଲ ମାଲିସ୍ କରନ୍ତୁ। ସେଟା ଯେମତି ଗୋଟେ ଆୟୁର୍ବେଦିକ୍ ଚିକିତ୍ସା ନା ତାର କୌଣସି ସାଇଡିଇଫେକ୍ଟ ଅଛି ନା ଆମ ଶରୀର ଉପରେ କୌଣସି କ୍ଷତିକାରକ ପ୍ରଭାବ ଅଛି। ଠିକ୍ ସେମତି ମାନସିକ ରୋଗ ସମୟରେ ଆମେ ଏମତି କଣ ଗ୍ରହଣ କରିବା ଯାହାଦ୍ଵାରା କି ଆମେ ମାନେ ସେଇ ଜିନ ଗୋଟେ ଜିନିଶ ତ ସବୁବେଳେ ଆଉ ସମସ୍ତଙ୍କୁ ବାଣ୍ଟିବା ସମ୍ଭବ୍ ପର ହୁଏନି। କିନ୍ତୁ ନ ବାଣ୍ଟି କି ମଧ୍ୟ ଦୁଃଖଟାକୁ କେମିତି ଲାଘଭ୍ କରିପାରିବା। କେମିତି ଦୁଃଖ ପରିସ୍ଥିତିରେ ମଧ୍ୟ ହସିକି କଥା କହିପାରିବା। ସେଇ ବିଷୟରେ ଆମକ୍ କୁ ନିଜେ ନିଜକୁ ତାଲିମ୍ କରିବାର ଅଛି ପୁଣି ଆମ ଚତୁର୍ପାଶ୍ୱ ରେ ଯୋଉମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ କିଛି ପରିମାଣର ସାନ୍ତ୍ୱନା ଦେଇ ହୋଉ ବୁଝେଇ ହୋଉ କହିବୁ ମାନେ ସେମାନଙ୍କୁ ମଧ୍ୟ ତାଲିମ୍ କରେଇବାର ଅଛି।
ଆଜ୍ଞା ନିହାତି ଭାବେ ସେ ସବୁ ଉପରେ ମଧ୍ୟ ଆମେ ଧ୍ୟାନ ଦେବା ଉଚିତ୍। ଆପଣଙ୍କ ସହିତ କଥା ହେଇ ମଧ୍ୟ ବହୁତ୍
ହଁ, ହଁ ମୋତେ ମଧ୍ୟ ବହୁତ ଖୁସି ଲାଗିଲା।
ଆଜ୍ଞା, ଆଜ୍ଞା ଧନ୍ଯ